ହ୍ୟାଲୋ ହୁଁ କଣ କରୁଛୁ
ହ୍ୟାଲୋ
କଣ କରୁଛୁ
ଏଇଠି ବସିଛି ଆଉ
ଆଉ ଗାଧୁଆ ପାଧୁଆ ସରିଲାଣି
ନା ମ ଗାଧୋଇନି ଏଠି ଗାଧୋଇ ଯିବି ହେଲେ ଆଉ
ଆଉ ପୁଅ
ସେ ସେପଟେ ଅଛି ଯେହେତୁ ଏପଟେ ଚାଲିଛି ଆଉ
ଖାଇ ସାରିଲାଣି ସେ ଶୋଇଛି ଆଉ
ହଁ ଆଉ ଗାଧୋଇବୁ
ଗାଧୁଆ ହେଇନି ଯାଇଥିଲି ଶୋଇଥିଲି ଶୋଇକି ଗଲି ଟିକେ ଛଅଟାରେ ଉଠିଲି ଉଠିକି ଗଲି ଟିକେ କୁସୁମ କୋଳି ପାଇଁ କୁସୁମ କୁଳି ଯାଇକି ଧରିକି ଯାଇକି ଏବେ ପୁଣି ଆଉଥରେ ଶୋଇଛି ଆଉ ଫ୍ୟନ୍ ଲଗେଇକି ଆଉ,
ଆଉ କୃଷ୍ଣ ଗୁଳି ଯୋଡି ଆଣୁନ ଖାଇବା,
ହଉ ଆସେ ଦୋକାନ ଟିକେ ଆସି ନେଇକି ଯିବି ଆଉ
ଚୁ କି
ନ ଅ ଗାଁରେ,
କାଲିଠୁ ଆସିନୁ ନୁଆ ଗାଁରୁ
ନାଇଁ, କଣ କରିବି ଗାଁକୁ ଯାଇକି ସେଇଠି ତ ବସୁଟି ଏଠି ତ ତ ବସୁଛୁ ଆଉ
କେତେ ଜଣଙ୍କୁ ଆଜି କଲ କଲ
ଉଁ
ହୁଁ,
ଆଉ ଖାଇବା ପିଇବା କଣ ହେଇଛି?
ମୁଁ ବ୍ରସ କରିଦେଇଛି ଗାଧୋଇ ଯାଉଚି ଗାଧେଇ ସାରିଲେ ଯାଇକି
ରୋଷେଇ, ଆଜି ତୁ କରିବୁନା ଭାଉଜ
ଭାଉଜ କରୁଛି,
କଣ ଆଜି ସ୍ପେଶାଲ ବୁଧବାରଟାରେ, ପୋଖରୀ ମାଛ
ହୁଁ କାଲି ମଙ୍ଗଳବାର ଆଇିଷ ଖାଇନଥିଲି
ହୁଁ, କାଲି କେତେ କିଲେ ଲେଖ ମାଛ ଭାଗ ପଡ଼ିଥିଲା କିରେ?
ମୁଁ ଜାଣିନି ପାଞ୍ଚଶହ ଲେଖା ବୋଧେ,
ବଡ଼ ମାଛ ନା କିି ଛୋଟ ମାଛ,
ସେ ମିଡିୟମ ସାଇଜ ଇ ଆଉ
ହଁ ପାଶହ ଲେକ୍ଷେପଇସା ନେଇଥିଲେ ନା ନାଇଁ?
ପଇସା ନଥିଲା ବୋଧେ ପଇସା ନେଇଁନଥିଲ ବୋଧେ।
ଆ ତୁ ଥିଲୁ
ମୁଁ ଦୋକାନରେ
ତୁ ବା ନଅଟା ନା ଦଶଟା ଆସିକି ସେ ମାଛ ପାଇଁ ଡାକିଲେ।
ସାଢ଼େ ଦଶଟା ଆଳ କୁ
ସାଢେଦଶଟା ବେଳକୁ
ହୁଁ। ସାଢେ ଦଶଟା ନାଁ ଏଗାରଟା ବେଳକୁ ଗଲେ
ହଉ ଆଉ ଏରାଗ ଟା ବେଳୁ ଭାଉଜ ରୋଷେଇ କରିବେ ନାଁ କି?
କରୁଛି
ଭାତ ହେଲାଣି ନାଁ ହେଇନି
କଣ କହିଲ?
ଭାତ ହେଇଗଲାଣି?
ଭାତ ହେଇଗଲାଣି ମ।
ଆଉ ପୁଅ କଣ ଖାଇଛି?
ସିଏ ରୁଟି ବାସି ରୁଟି।
ହୋଉ ଆଉ।
ଭୋଜି ଚାଲୁନୁ କୋଉଦିନ ଗୋଟେ କରିବା?
ଚଲ ଦିଗ ହେଇଛି ତ କୁନ ମେଳ ହେଇକି କରିବା ଶଳା ସୁଣ୍ଠା ସରିକି ଟା ଡାକୁନି କେତେବେଳେ ଭୋଜି କରିବାକୁ ହେଲେ।
ତାର ବାହାର ହବ ନା ଜ୍ୟୋତିର ବାହାଘର ହବ?
ଜ୍ୟୋତିର ହବ ନାଁ ଆଉ ତାର କଣ ଏବେ ହବ?
ହୁଁ। କନ୍ଦ ବଲେ।
ଉଁ।
ଦିଗ କହନ୍ତା ବୋଲେ କରନ୍ତେ।
ଦିଗ କହୁନ କହୁ ଆମେ ବିକାଶ କରିବା ଆଉ କଣ?
ସିଏ କଣ ପଇସା ଦବନି ବୋଲି ଆମେ କଣ ଭୋଜି କରିବାନି ନାଁ କଣ?
ନାଁ ମ ପଇସା ସିଏ କଣ ପଇସା ଆମେ ଦୋଉନୁ ନା କଣ ସିଏ ଦେଇ
ତ ଡିଉଟି ଛୁଟି ରହିବ ନା ନାଇଁ ରଜକୁ ଗୋଟେ ଦିନି କି ଦି ଦିନି। ଛୁଟି ନାହିଁ ନାଇଁ କି?
ନା ଭାବୁଛି ହୁଁ। ଭାବୁଛି ଛାଡି ଦେବି ବୋଲି।
ଆଉ ଛାଡ଼ିକି କୋଉଠିି ରହିବ?
ଦୋକାନ ଗୋଟେ ଷ୍ଟାର୍ଟ କରିବା।
ଅଛି ହୋଉ
। ଛତୁ କରିକି? ନଡା ଆଉ ଯାହା ହେଇଚି ଦେ ସେ ବୁଝି ଦେବ ନଡ଼ାକଥା ହବ ଦୋକାନ ଗୋଟେ ଷ୍ଟାର୍ଟ କରିବା।
ହୁଁ।
କୋଉଠି କହିଲୁ?
କୋଉଠି?
ଏଇ ଯୋଉ ଏବେ ନୂଆ ମଦ କାଉଣ୍ଟର ହବ ଟେଣ୍ଡର ନିଆହେଇଛି।
କୋଉଠି କହିଲୁ?
ଏଇ ମାସରେ ଟେଣ୍ଡର ସରିଯିବ ତାର ଏଇ ଯୋଉ ଏପଟେ ଯୋଉ କାଉଣ୍ଟର ଟା।
ନୂଆ ଗାଁରେ? ହଁ ହଉ ଆଉ।
ଏପଟ ଏଇ ଯୋଉ ଢାବା ମାମାଲି ଢାବା ପଛ ପଟେ ସେଇଠି ନୂଆଟେ ଆଉ ଗୋଟେ ଇଏ ହବ। ଆଗରୁ ଯୋଉଟା ଥିଲା। ସେଇଠି ଗୋଟେ ଜାଗା ଟା ବୁଝା ହେଇଛି ଚାଖଣା ଫାଖଣା ଖାଲି ବି ବେପାର କରାହବ।
ଚାଖଣାକୁ ସ୍ନାକ୍ସ ନା କି‌?
ହୁଁ।
ହଁ ଯାହାହେଲେ ବି ଚାଲିବ ମ ଏଇ ଦୋକାନ ଟା ନିଜ ସୁବିଧା ନିଜ ସ୍ଵାଧୀନ ତମକୁ କେହି କହିବାର ନାହିଁ। ମତେ ବିକାଶ ଭାଇ କହିଲେ ଯେ କହିଲେ ମୁଁ ସୋସାଇଟି ର ସବୁ ଦେବି ସିଏ ସାଇଡ଼ ରା ତୁ ଗୋଟେ ଜନସେବା କେନ୍ଦ୍ର ଖୋଲନୁ ଗାଁ ରେ ଘରେ। ପର ଏଟି କଲେ ମୁଁ କହିଲି ଏବେ ଏରା ଖୋଲି ହବ କି? ଏ ଯାହାହେଲେ ସିଜିନ ଅନୁସାରେ ବେପାର ନା ନହେଲେ କି ଚାଲିବ କହୁନୁ।
ମାନେ ଜନସେବା କେନ୍ଦ୍ର ବାଲା ଅଜୟ ହେରୀକା ଯେମିତି କ
ହଁ।
ଯେ ସୋସାଇଡରେ କଣ ଦବ?
ସାଇଟ୍ ର ମାନେ ଏଇ ସବୁ ସିଏ ସାଇଡି ସିଏ ସାଇଟି ସତୁରି ଅଶି ହଜାର ନେଉଛନ୍ତି ଦବା ପାଇଁ। କିନ୍ତୁ ତାଙ୍କର ମାଗଣା ଆସେ ନା ସେ ସାଇଟ୍ ଟା ଯେହେତୁ ମାଗେଣା ଆସି ସେ କହିଲା ଯେ ନେଇକି ତୁ ଚଲା। ଦି ବର୍ଷ ତିନି ବର୍ଷ
ହୁଁ।
କହୁଛି ଯେ କାଇଁ ହବ କହୁନୁ। ତାପରେ ମନ ମନଜ ର ବୁଝିପାରୁଛ ନା ନାହିଁ ମନୋଜ ଏବେ ଯାଉଛି ସେଠି ଦଶପଲ୍ଲାରେ ସେ ଡେଲି ଡ୍ୟୁଟି ଦୋକାନ ବନ୍ଦ ରହୁଛି ଆଉ ଗାଁରେ
ଦଶପଲ୍ଲା କଣ କରିବାକୁ ଯାଉଛି?
ଦଶପଲ୍ଲା ସେ କୋଉଠି ଗୋଟେ ଜବ୍ କରିଛି।
ଦଶପଲ୍ଲାରେ କି ଜବ୍?
ସର୍ଭେ ଟାଇପର ଗୋଟେ। ଫିଲ୍ଡ ରେ ଖଟୁଛି ଆଉ।
ହୁଁହୁଁ। ଗାଁ ଦୋକାନଟା ବନ୍ଦ ରହୁଛି?
ହଁ ପ୍ରାୟ ଟାଇମ୍ ବନ୍ଦ। ଇଏ ଆସିଲେ ଖୋଲୁଛି। ଖୋଲିଲେ ଚାଲନ୍ତା ଭଲ ଯେ, ମେନ୍ କଥା ହେଲାଆଆ ସବୁବେଳେ ଚାଲିବନି। ସିଜିନ୍ ଅନୁସାରେ ବେପାର ନା ଆଉଉଉ
ହୁଁ
ଉଁ ଉଁ ଆଉ ରଜ କୁଆଡେ ବୁଲାବୁଲି?
ରଜକୁ ନାଇ କୁଆଡେ ବୁଲି
ଆରେ ପୁଅର କୋଉନ ଗୋଟ ବଛ ପୂରଣ ହବ ପରା
ତିରିଶରେ।
ତିରିଶିରେ? ଆ କିଏ ଗୋଟେ କହୁଥିଲା ବାର ରେ ବୋଲି
ଦେବ ନାତିର
ଦେବନାଥର ବାରରେ?
ହୁଁ
ମୁଁ ଭାବିଲି ତୋ ପୁଅର ବାରରେ ବୋଲି
ନା ନା। ତାର ବାରରେ। ତାପରେ ଏଇଠି ଷୋହଳ ନା ପନ୍ଦର ନା ଷୋହଳରେ ଆର ଗୌରୀ କୁଣ୍ଡଳ ଯୋଉ ଟୁନା
ହୁଁ।
ଆରଦ ପୁଅ, ପୁଅ ନା ଝିଅ ଗୋଟିକା
ହୁଁ ହୁଁ ହୁଁ।
ଦି ନାଚ କରିବ ନା କଣ?
କାଲି ନା କଣ?
ଲବକୁଶ ଜନ୍ମକୁ କାଳି ଦହନ
ହୁଁ ଦି ଦିନି ନା ଗୋଟେ ଦି ଦିନ।
ଟେ ଦିନ।
ଗୋଟେ ଦିନି।
ହୁଁ।
ଓ ହଉ ଆଉ।
ଆଉ ତାପରେ ସେଠୁ ପଚିଶ ରେ ବାବୁଲା ଘର ସେ ଗାଁ ଟା ହୁଁ।
ବାବୁଲା ଘର କଣ କରିବେ?
ବାବୁଲାର କିଛି ନାହିଁ ସେ ଖାଲି ଭୋଜିଭାତ କରିବେ ସତ୍ୟନାରାୟଣଙ୍କୁ ପୂଜା ଟିକେ କରିଦେବେ ଆଉ।
କେତ ତାରିଖରେ?
ପଚିଶି
ପଚିଶିରେ
ଉଁ ହଁ।
ହବ ମଧ୍ୟ
କେଜାଣି
ତା ବାହାଘରକୁ ତ ଦେଇଥିଲା ଆଉ ଉଁ ତାର ଝିଅ ଟେ ହେଇଛି ନା ପୁଅଟେ
ଝିଅଟେ
ଝିଅଡେ ତା ସ୍ତ୍ରୀ କଣ ଏ ଗମେଣ୍ଟ ଚାକିରି କରିଛି ଟିଚର
ହୁଁ ହୁଁ।
ସିଏ ଆଦର୍ଶ ଅଛି ନା ଏବେ ଏଇଠି ଅଛି? ଟିଙ୍ଗଟା
ସିଆଡ ହିଁ ଆଶ୍ରମ ସ୍କୁଲ।
ଆ କଣ କଉଚି ଆଦର୍ଶ ରେ ଅଛି ଡହରା ମାରିକି
କାଇଁ କାହାକୁ କହିଛ ନା ତ ଆ
ଆଦର୍ଶ ଅଛି ବୋଲି କହୁଥିଲା ନା
ଆଦର୍ଶରେ ଥିଲା କେତେ ମାସେ ଇଏ ହେଲା ଯୋ ହେଇଯାଇଥିଲା ଯେ ସିଏ ଯଦି ଆଦର୍ଶରେ ରହିଥାନ୍ତା ବୋଲେ ହିନ୍ଦୀ ସାରଙ୍କ ଝିଅର ହେଇନଥାନ୍ତା। ତାପରେ ସିଏ ପା ହାର୍ଲା ଯେମ ସେ ସାଙ୍ଗେ ସାଙ୍ଗେ ହେଟୁ ହିନ୍ଦୀ ସାର୍ ଙ୍କ ଝିଅର ହେ ବ୍ଲଗ୍ ହୁଁ। ଆଉ ଆଉ ଆମର ତିରିଶରେ ଦେଖିଆ ଯାଇଥାଇ ଟାକି ଟିକେ
କଣ ମୁଁ ଶୁଣୁଥିଲି କଣ ରୋଷେଇ କର ଚାରିଶହ ଲୋକ ପାଇଁ-
ଚାରିଶହ ନ ଏ ଦୁଇଶହ ତିନିଶହ-
ତୁ କଣ ମନା କରୁଥିଲୁ କିଛି କରିବୁନି ବୋଲି ମୁଁ ଭିତରେଆ ଶୁଣିଲିଣି ଯେ ତମେ ଚାରିଶହ ଲୋକ ପାଇଁ ରୋଷେଇ ହବ- ହୁଁ
ଚାରିଶହ ନହିଁ ଏଇ ଦୁଇଶହ ତିନିଶହ ଆମ ସାହି ନୂଆ ସାହି କେତେ ଜଣ ବନ୍ଧୁବାନ୍ଧବ ଅଳ୍ପ ଟା ପଜିକା ଆସିବେ-
ହୁଁ
ଆମ ସାରେ କେତେ- ପଜାଛୟ ହେବି ପଜା ଖାଲି ହେବ-
ହୁଁ ଆଁକିନା ତ ଚିତି ଲ ବ ସହାବ-
ହୁଁ ହୁଁ ଆଉ ନୂଆ ସାହିରେ ସେଇ- କୋଡ଼ିଏ ତ୍ରିଶଶହ- ଇ ତିନିଶ ତରଇ କରି ଆ-
ଓ ହଉ ଦେଖିକି ଆଡଜଷ୍ଟ କରିଦ- କ କଥା ଆଉ କଣ ଏଥିରେ କଣ ଅଛି-
ଆଉ ସେମାନେ ଗଭର୍ଣମେଣ୍ଟ ଚାକିରରି କରିଛନ୍ତି ସେମାନଙ୍କ ସାଙ୍ଗରେ ଆମେ ଆଉ ଇଏ କରିବା-
ହୁଁ।
ଚାହିଁଲେ କରିଦେବି କିଛି ଇଏ ନାହିଁ ଆକୁ ବାହାଘର ରମେଶ୍ୱର ଅଛି।
ହଁ ମ ଆଗକୁ ତ ଭୋଜି ଗୋଟେ ଅଛି କାହିଁକି ତ ଅଯଥା କରିବ ମ। ହୁଁ।
ଲୋକ କଙ୍କୁ ଯେତେ ଦବ ସେତେ ଖାଇବେ।
ଆଉ ଡିଉଟି କେତେଟାରେ ଆସିବ?
ଆଉ କଣ କହୁଚ? ଗାଧେଇବ କେତେବେଳେ ଆଉ?
ଗାଧେଇବି ଯାଉଚି ଭାବୁଛି ରହିଯିବି ଆଜି ଯିବି ଉପର ଆଳିଆ ଆଡକୁ ଆଉ।
କଣ ଖାଇଚୁ?
କିଛି ଖାଇନି ମ ଦାନ୍ତ ଘସିିନି।
ହୁଁ।
ରାଉଛିିବି ଯ ବ ଗାଧେଇ ବାଧେଇକି ଆସିବି ଆଉ ଟିଫିନ ଟିକେ କରିବି। ଏଇ ଯାଉଛି ବଜାର ଆଡେ।
ଆ ଦି ପହର ଆସିବ ଦୋକାନ ଟିକେ।
ହୁଁ ଯିବା ଆଉ।
ହଁ ହୋଉ ରଖୁଛି ଆଉ।
ହୁଁ ହୁଁ। ରଖିଦେ।